ହଁ ଦିଦି କଣ କରୁଛନ୍ତି?
ଏଇ ଏଇ ବସିଥିଲି ଆସିଥିଲି ଛାତ ଉପରକୁ। ଆଲୋ ଆମର ଲୁପାପଟା ତୋଳିବା ପାଇଁ ଆଉ ଶୋଇକୁ ହଁ ବର୍ଷା ଉଠେଇଲାଣି ଶୋଇକି ଉଠିଥିଲି ଆସିିକି ଛାତ ଉପରକୁ ଲୁଗାପଟା ତୋଳିକି ନେବି ଆଉ। ତାପରେ ସନ୍ଧ୍ୟା ହେଇଯିବ ଘର ଫର ହଁ ଝାଡୁ କରିକି ତାପରେ ଯିବି ସନ୍ଧ୍ୟା ଆଳତି କରିବି ଆଉ
ହଁ ଆଜି ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କୁ ଟିକେ ଭଲସେ ଆଳତି କରିଦେବେ ତାଙ୍କୁ ଜ୍ଵର ହେଇଥିବ।
ହଁ ଆଜି ତ ସ୍ନାନ ପୂର୍ଣ୍ଣିମାରେ ତ ମାନେ ଜଗନ୍ନାଥଙ୍କୁ ଦର୍ଶନ କରି ଟଲିି ଯାଇକି ତାଙ୍କ ପାଖରେ କଲି। ଇଚ୍ଛା ଥିଲା ଯାଇକି ଦର୍ଶନ କରିପାରିଲନି ଆର ବର୍ଷକୁ ଯଦି ଜଗା ର ଡୋରି ଲାଗିନି ଯାଇକି ଲାଗିବ ଯାଇକି ଦର୍ଶନ କରିବି? ଆଉ ଫେର ବି ଟେଲିଭିଜନ ରେ ମାନେ ସେ ସବୁ ମାନେ ଟେଲିଭିଜନ ରେ ମାନେ ଦେଖିକି ମାନେ ଆତ୍ମା କ ଶାନ୍ତି କରୁଥିଲି ଆଉ ଯହା ବି ହେଲେ ମାନେ ବହୁତ ଖୁସି ଲାଗୁଥିଲା ଆଉ
ହଁ ମୋର ପରିସ୍ଥିତି ବି ସେଇଆମୁଁ ବି ଯାଇପାରଲିିନି ମୁଁ ବି ସେଇ ଟେଲିଭିଜନରେ ଦେଖୁଛି ଆଉ କଣ କରିପାରିବା। ଡୋରି ଠାକୁରଙ୍କ ଡୋରି ନ ଲାଗିଲା ଯାଙ୍କେ ଆମେ କେମିତି ଯାଇପାରିବା?
ଅଁ, ଜଗା ମାନେ ହୁଁ, ଙ୍କ ଦର୍ଶନ ଏମିତି ପୁରୀ ଗୋଟେ କହିବାକୁ ଗଲେ ପୁରୀ ଏମିତି ଗୋଟେ ଜିନିଷ ସେଠିକି ଯେତେ ବାର ବି ଯାଅ
ମନ ଭରୁ ନଥିବ।
ମନ ଜମା ବି ଭରେ ନା ସବୁବେଳେ ନୂଆ ନୂଆ ଲାଗେ।
ଆଉ କୁହନ୍ତି ଜଗନ୍ନାଥଙ୍କ ତିକି ଯେତେ ଭାବିକି ଯିବ ମୁଁ ଆଜି ଠାକୁରଙ୍କୁ ଏଇଟା ମାଗିବି, ସେଇଟା ମାଗିବି, ସେଇଟା ମାଗିମି। ଠାକୁରଙ୍କୁ ଥରେ ଦେଖିଦେଲେ ସବୁ କିଛି କୁଆଡୁ ଭୁଲିଯିବା କିଛି ମାଗି ପାରିବାନାହିଁ।
ହଁ ଭଗବାନଙ୍କୁୁ ଚାହିଁବ ଯେ ମାନେ ଯଦି ଆଜି ମାନ୍ ମାନେ ମନରେ ଭାବିକି ଯିବ ଆଜି ଜଗାକୁ ଦର୍ଶ ଶନ କରିବି, ଭଗବାନ ବି ତୋମକୁ ଚାହିଁକି ରହିଥିବେ ଆଜି ମୋର ଗୋଟେ ଭକ୍ତ ଆସିବ।
ହଁ ଆଉ ତାଙ୍କ ଆଖିକି ଦେଖିଲେ ସାଙ୍ଗେ ସାଙ୍ଗେ ପୁରା ଆଖିରେ ଲୁହ ଗଡିଯିବ। ସେଠି ଜଗନ୍ନାଥଙ୍କ ମନ୍ଦିରରେ ହଉ କି ଛତିଆ ବଟ କି କି ଆମର କେନ୍ଦ୍ରାପଡାରେ ଜଗନ୍ନାଥ ଠାକୁର ହୁଅନ୍ତୁ, ତାଙ୍କ ଆ ଆଖିକି ଦେଖିଦେଲେ ସାଙ୍ଗେ ସାଙ୍ଗେ ଲୁହ ପଡିଯିବ କଣ ପାଇଁ କେଜାଣେ।
ତାଙ୍କ ଆଖି ମାନେ ଏମିତି ଗୋଟ ଏତେ ମାନେ ମନ ଦୃଶ୍ୟ ହବ ମାନେ ଚକା ଆଖି ଦେଖିଦେଲେ ମାନେ ଆଖିରୁ ସାଙ୍ଗେ ସାଙ୍ଗେ ଲୁହ ମାନେ ପଳେଇ ଆସିବ।
ହଁ।
ଆଉ ଆପଣଙ୍କର ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଠିକ ଅଛି ତ?
ହଁ ସ୍ବାସ୍ଥ୍ୟ ସମସ୍ତଙ୍କର ଭଲ ଅଛି, ତୋମର, ତୋମ ଘରେ?
ହଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି, ଭଗବାନଙ୍କ ସେ ମାନେ ଜଗନ୍ନାଥଙ୍କ କୃପାରୁ ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି।
ରସଗୋଲା ତୋମକୁ ଭଲ ଲାଗେନା ରସଗୋଲା?
ହଁ ରସଗୋଲା ବହୁତ ଭଲ ଲାଗେ।
କ୍ଷୀର ଛେନାରେ ତାକୁ ଛିଣ୍ଡେଇକି କରନ୍ତି ନାଇଁ କି?
ହଁ ତାର ପ୍ରସ୍ତୁତ ହଁ ସେମିତି ହୁଏ, ଆମର ଯୋଉ କ୍ଷୀର ତାକୁଇ ଛେ- ମାନେ ଯୋଉ ଛେନା ପାଣି ହଉ ଲେମ୍ ବୁ ହଉ ପକେଇକି ସେଟାକୁ ଛିଣ୍ଡା ଯାଏ, ଛିଣ୍ଡେଇକି ସେ ଟାକୁ ମାନେ ଛେନା ପ୍ରସ୍ତୁତ ହୁଏ, ତାପରେ ମାନେ ସେଇଟାକୁ କଣ ଗୋଟେ ମାନେ ଯନ୍ ଟଣା ଟାଇପ୍ ର କରିକି ଯୁ-ମାନେ ଗୋଲ ଗୋଲ କରନ୍ତି ନାଇଁ କି?
ହୁଁ।
ଏ ମାନେ ରସଟା ଯୋଉ ସିରା କରିକି ପ୍ରସ୍ତୁତ କରିକି ସିରା ପ୍ରସ୍ତୁତ କରିକି ତାକୁ ଛାଣିକି ସେଟା ପକାନ୍ତି।
ହଁ କୁହନ୍ତି ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଯେତେବେଳେ ତାଙ୍କ ମାଉସୀ ଘରକୁ ଚାଲି ଯାଇଥିଲେ। ତାପରେ ସିଏ ଯେତେବେଳେ ଫେରିଲେ ଲକ୍ଷ୍ମୀ ମା ରୁଷିକି ଥିଲେ ତାଙ୍କ ଉପରେ। ସେଥିଲାଗି ସିଏ ତାଙ୍କ ଲାଗି ରସଗୋଲା ହିଁ ନେଇକି ଆଇଥିଲେ। ସେଥିଲାଗି ଆମ ଓଡିଶାରେ ଫେମସ୍। ରସଗୋଲା।
ରସଗୋଲା ହଁ, ହଁ ହଁ, ସେ ଉଁ, ଜଗନ୍ନାଥ ହଁ ନେଇକି ଆଇଥିଲେ ଲକ୍ଷ୍ମୀ ମାଙ୍କ ପାଇଁ।
ଆହୁ ଲକ୍ଷ୍ମୀ ମା ବି ଏମିତିକା ସେ ରସଗୋଲା ଦେଖିକି ସେ ସାଙ୍ଗେ ସାଙ୍ଗେ ଖୁସି ହେଇ ଯାଇଥିଲେ। ବଡ ପଣ୍ଡିତ କୁହନ୍ତି ନାଇଁ କି?
ହଁ।
ଛପନ ପ୍ରକାରର ଭୋଗ କରନ୍ତି।
ଛପନ ଜ- ହଁ ଜଗନ୍ନାଥଙ୍କର ଛପନ ହଁ ପ୍ରକାର ଭୋଗ ତାଙ୍କର ହେଲା ବାଉନ ଗୋଟି ଭଣ୍ଡାର।
ହଁ। ତମେ କେବେ ଉଁ- ଉଁ ଯାଇଁକି ପାସ୍ତା ତାଙ୍କ କତିରେ ଭୋଗ ଖାଇଚ ଜଗନ୍ନାଥଙ୍କ କତିରେ ତାଙ୍କ ଅଭଡା?
ହଁ -ହଁ ମୁଁ ମାନେ ପୁରୀ କି ଗଲେ ଅବଢ଼ା ନ ଖାଇଲେ ମାନେ ସେଠୁ ମାନେ ଫେରେନି। ଅବଡା ଖାଇଲେ ବହୁତ୍ ଶାନ୍ତି ମିଳେ ମାନେ ପୁରୀ କି ଗଲା ମାନେ ଆଗେ ମନ କହେକି ମୁଁ ଅବଢା ଖାଇବି ଆଉ କଉଥିରେ ବି ମନ ନଥାଏ ଅବଢା ଖାଇବି ପୁରୀର ଗ- ଯଉା ଖା-ମାନେ ଖାସ୍ତା ଗଜା ଯଉ କୁହନ୍ତି ନା କଣ ହଁ ଯଉ ଗଜା ଟାଇପ୍ ର ଯଉଟା ହଁ ସେଇଟା ବିକ୍ରି ହୁଏ। ସେଇଟା -ସେଇଟା ନ ଫେ- ଆଣିଲେ ତ ଘରକୁ ଫେରିବାକୁ ବି ଇଚ୍ଛା ହୁଏନି।
ଇଚ୍ଛା ହୁଏନି। ଏଠାରେ ଯଉ ପାଣି ହେଇଚି ତା ଦେହରେ କେତେ ସୁନ୍ଦର୍ ସୁନ୍ଦର୍ ଛୋଟ ଛୋଟ ମାଛ ବଗ ସବୁ ବୁଲୁଚନ୍ତି କେତେ ବଢିଆ ଲାଗୁଚି। ଗାଁ ରେ ବେଳେ ବେଳେ ଲାଗେ କି ଏଇଟା ହିଁ ସବୁ କିଛି ବେଳେ ବେଳେ ଲାଗେନି ମାନେ ଏଇ ଦୃଶ୍ୟ ସବୁ ଦେଖିକି
ପୁରା ମାନେ ମନ ଭରିଯାଏ ଆଜିକା ଡେ- ଆଜିକା ମାନେ ତାରିଖ ଭିତରେ ମାନେ ଲୋକ ମାନେ ତ ବହୁତ୍ ମାନେ ବାହାରେ ରହୁଚ୍ ଗାଁର ଦୃଶ୍ୟ କିଛି ବି ଜାଣି ପାରୁନାହାଁନ୍ତି କି ଦେଖି ପାରୁନାହାଁନ୍ତି।
ହଁ କିନ୍ତୁ ଯେତେବେଳେ ଆସୁଚନ୍ତି ପୁରା ମନ ପୁରା ଭଲ୍ ଲାଗୁଚି। କି ଏତେ ଦିନି ପରେ ଆସିବା
ସିଏ ପୁରା ମାନେ ଅଲଗା ତାର ନିଆରା ଅଲଗା ମାନେ ଦେଖିଲା ମାନେ ବହୁତ୍ ମାନେ ସେଥେରେ ଆନନ୍ଦ ମିଳେ।
ହଁ ପକ୍ଷୀମାନେ ଯାଉଥିବେ ଛୋଟ ଛୁଆ ମାନେ ଖେଳୁଥିବେ ଚକା ଗଡେଇକି ଗୁଲି ଆଉ ଖପରା ଡିଆଁ ଝିଅ ମାନେ ଖେଳୁଥିବେ ଦୋଳି ଫୋଳି ଲାଗିଥିବ କଉଡି ଖେଳ ହଁ।
ହଁ ଆଉ ଗୋଟେ ଯଉ ଇଏ ଯଉ ଗୋଟି ଟାଇପ୍ ର ଗୋଟେ ଖେଳନ୍ତି। ଏ ଯଉ ହଁ- ହଁ ଆମର ଯଉଟା ଘର ତିଆରି ହୁଏ ମାମା ଯଉ ଗୋଟି
ଏବେ ତ ସବୁ ଯଉ ଓ ସେ ଯଉ ଫଳ ଟିକେ ଟିକେ ଫଳ ଆଣିକି ରଥ ବନେଇବେ ଛୋଟ ଛୁଆ ମାନେ।
ହଁ- ହଁ ସେ ଯଉ
ଆଉ ଗୋଟେ ଗୋଟେ ବଡ ବଡ ଗଛ ନଥାଏ ତା ଦେହରେ କୁସୁମ ଫୁଲ ହୁଏ ନି ଗୋଟେ ହଳଦିଆ ହଳଦିଆ ଟାଇପ୍ ର ଦେଖାଯାଏ କେତେ ସୁନ୍ଦର୍ ହୁଏ।
ହଁ- ହଁ ସେ ଫୁଲ ଟା ବହୁତ୍ ଭଲ ଲାଗେ ତାକୁ ଆଣିକି କଣ ଆଉ ଗୋଟେ କୁହନ୍ତି କଣ ଏମିତି ସବୁ ଏମିତି ଲଢେଇ କରନ୍ତି।
ହଁ।
କେମିତି ଆସିବି ଥିଲା। ଗାଁ ରେ ସେ ସବୁ ଗାଁ ରେ ଦେଖିବାକୁ ମିଳେ ଏବେ ବି ମାନେ ସବୁ ଆମେ ଦେଖିଚୁ ଆମେ ସେଇଟା ଉପଭୋଗ କରିଚୁ ତ ମାନେ ଛୋଟ ଭଳିଆ ଏଇ ସବୁ ମ- ଇଏ କରୁଥିଲୁ ତ ଏବେ ତ ଯେହେତ୍ ତୁ ମାନେ କା ଘରର ବହୂ କା ଘରର ମାନେ ବଡ ହେଇଗଲୁଣୁ ଆଉ ସେ ସବୁ
ଏବେର ପରିସ୍ଥିତି ବି ବଦଳି ଗଲାଣି ସବୁ କିଛି ଏଁ ଅଲଗା ହେଇଗଲାଣି।
ସେଇଟା କରିପାରୁନୁ ଫେରବି ମାନେ ମନେ ପକଉଛୁ। ମାନେ ବହୁତ ମାନେ ଖୁସି ଲାଗୁଛି।
ହଁ ଖୁସି ଲାଗେ ବେଳେ ବେଳେ ଛୋଟବେଳ କଥା ଦେଖିକି ଛୋଟବେଳର। ଅ ସବୁ ପୂର୍ବ କଥା ଭାବିକି ବହୁତ ଖୁସି ଲାଗେ। କି ଆମେ ବି ଏମିତି ଥିଲୁ ଛୋଟ ଛୁଆଙ୍କୁ ଦେଖିଲେ ନାଇଁ କି। ସେମାନେ ଯେତେବେଳେ ବିଦ୍ୟାଳୟକୁ ଯାଉଥିଲେ ଯାଉଛନ୍ତି ଆମେ ବି ଭାବୁ ଆମେ ବି ଯାଉଥିଲୁ।
ହଁ ଆମର ସେ ପିଲାବେଳ ପୁଣି ଥରେ ଫେରିଆସନ୍ତା କି?
ହଁ।
ହୁଁ। ସେଇ ମୁଁ ଏଠି ଗୋଟେ ବସିଛି ଛାତ ଉପରେ ଆସିଥିଲି କି ଲୁଗା ନବା ପାଇଁ ଏଇଠି ଗୋଟେ କୋଇଲି। କୋଇଲି ର ମାନେ କୁହୁ କୁହୁ ଯୋଉ ଡାକଟା ମାନେ କେତେ ମତେ ମାନେ ଭଲ ଲାଗେ ମାନେ ଶୁଣିବାକୁ।
ହଁ ଏବେ ତ ପକ୍ଷୀମାନେ ସବୁ ଲୋପ ପାଇଗଲେଣି କିନ୍ତୁ ଆଗେ ସବୁ କେତେ ପକ୍ଷୀ ସବୁ ବୁଲୁଥିଲେ ନାହିଁ କି।
ହଁ ତାହାଲେ ଯେତେବେଳେ ବି ଖେଳିବାକୁ ଯାଉନା ପଢିବାକୁ ମାନେ ପଢିଆକୁ। ସବୁ ମାନେ ସାଙ୍ଗ ହେଇକି ଖେଳୁଥିବୁ ଖେଳିଲା ଭିତରେ ବି ମାନେ ପକ୍ଷୀ ମାନ ଉଡିକି ଯାଉଥିବେ ତା ଭିତରେ ବି ମାନେ ଦେଖିବୁ ଧଳା ପକ୍ଷୀ ଉଡିଗଲା ମାନେ କହିବେ ବଗ ବଗ ଅଣ୍ଡା ଦେ ବଗ
ହଁ ହଁଁ ହାତରେ ଧଳା ଧଳା ଚିହ୍ନ ବସ ସେଇ ଆମେ ସବୁ ଛୋଟବେଳେ ଆମେ ଭାବୁ କିି ବଗ ଅଣ୍ଡା ଦେଇଦେଲା ଆମ ହାତରେ ନାଇଁକି।
ହଁ ନଖରେ ଆଉ ଦେଖ ତୋର ଦେଇନୁହଁ ମୋର ଏତେଟା ଦେଇଛି ସେ କହ ମୋର ଏତେଟା ଏତେଟି ଦେଇଛି ଏମତି।
ହଁ କେତେ ବଢିଆ ଲାଗେ ଲୁଚୁକାଳି ମେରି।
ଏମିତି ଦୁର୍ଗା ପୂଜା ହେଲେ ମାନେ ପର୍ବ ପଡିଲା ମାନେ ଆମେ ମାନେ ଲୁଚିଲୁ। ମାନେ ରାତି ହେଲେ ବି ଖେଳ ଚାଲିଲା ଲୁଚକାଳି ଖେଳ।
ହଁ ଆଉ ଦୁର୍ଗା ପୂଜାରେରେ ଆମର ଏଠି ଖଣ୍ଡା ପୂଜା ହୁଏ। ସବୁ ଯେତିକ ସମୟ ସେ ଆମର ଭଉଣୀ ଭାଇ ସବୁ ବାହାରିଥାନ୍ତି ସମସ୍ତେ ଆସନ୍ତି। ଏଇ ସମସ୍ତେ ଆସିକି ଆମର ଏଠି ଖଣ୍ଡା ପୂଜା ହୁଏ ଯିଏ ସାନ୍ତ ସିଏ କଳସ ନିଅନ୍ତି ତାଙ୍କ ପଛରେ। ପୁଅ ପିଲାମାନୋନେ ସମସ୍ତେ ଖଣ୍ଡା ଧରିକି ଯାଆନ୍ତି ଖଣ୍ଡା ଖେଳ ହୁଏ। ତମ ସାଡେ ମେଢ ହଉଥିବ ନହିଁ କି?
ହଁ ହଁ ମେ ବଡ ବଡ ମେଢ ହୁଏ। ହଁ ଖଣ୍ଡେଇତଙ୍କର ଯୋଉ କୁହନ୍ତି ଖଣ୍ଡା ପୂଜା ଗୋଟେ ପର୍ବ ତାଙ୍କର। ପାଳନ ହୁଏ ଲାଷ୍ଟ ଦିନ ମଣ୍ଡା ପିଠା ଖାଇକି ମାନେ ମା ମାନେ ବିଜେ କରନ୍ତି ପାଣିକି ମାନେ ଭଶାଣି ହୁଏ।
କେତେ ସୁନ୍ଦର ମା ଦେଖା ଯାଆନ୍ତି ଯୋଉ ମୂର୍ତ୍ତି ସବୁ ହୁଏ ସବୁଆଡେ। ଆମ ଏଠି ତ ଖଣ୍ଡା ପୂଜା ହୁଏ କିନ୍ତୁ ଆଉ ସବୁଆଡେ ଯୋଉ ମୂର୍ତ୍ତି ହୁଏ କେତେ ସୁନ୍ଦର ଦେଖାଯାଆନ୍ତି। ମାଆଙ୍କୁ ଦେଖିଲେ ଆଖି ଭରିଯାଏ ପୁରା ନାଇଁ କି।
ହଁ ଆଉ କଟକର ଯୋଉ ଚାନ୍ଦି ମେଢ ଯାଇଛନ୍ତି କେବେ।
ହଁ ମୁଁ ଯାଇଛି ଏଇଥର ଏଇଥରକ ଯାଇଥିଲି ଦେଖିକି ଆଇଛି ସବୁ ମେଢ। ଏଇଥର ମୁଁ ସେଠ ସେଠାରେ ଥିଲି ନା। ଦୁର୍ଗା ପୂଜା ଟାଇମ ରେ। ଆ ସେଇଥିଲା କିି ମୁଁ ସବୁ ଦେଖିକି ଆଇଥିଲି ମାଙ୍କୁ।
ହେଇ ଶାଢ଼ୀର ମାନେ ସାଉଣ୍ଡ ଆମେ ଶବ୍ଦ ଶୁଣି ପାରୁଚନ୍ତି କେମିତି କିଚିରି ମିଚିରି ଆଁ ବୋହୁତ ମାନେ ବଢିଆ ଲାଗୁଚି।
ହଁ। ଆଉ ଆଉ ଘରେ ଝିଅ ଘରେ ସମସ୍ତେ କଣ କରୁଚନ୍ତି?
ଘରେ ସମସ୍ତେ ଏଇ ବସିଚନ୍ତି। ଆଉ ଝିଅ ହେଇ ଏଠି ଖେଳୁଚି। ସ୍କୁଲରୁ ଆସିକି ଶୋଇକି ଉଠିକି ଏଇ ଖେଳୁଚି। ଛୋଟ ପିଲାଙ୍କ ମାନେ ଚା ରିଟାବେଳ ହେଲେ ସେ ଟିକେ ଖେଳିବେ ଯାହା ବି ହେଲେ।
ହଁ।
ଆଉ ଆପଣଙ୍କ ଘରେ ଝିଅ ପୁଅ ସେ ସବୁ କଣ କରୁଚନ୍ତି ପିଲାମାନେ?
ହଁ ସମସ୍ତେ ସେଇ ବିଦ୍ୟାଳୟରୁ ଆସିକି ଖେଳୁଚନ୍ତି ଆଉ। ତାପରେ ଯିବେ ପଢିବା ପାଇଁ ଫୁଣି।
ଆମର ଯୋଉ କୁହନ୍ତି ଟିଉସନ୍ ଆମେ କି ଆଗେ ଯେତେବେଳେ ଯାଉଥିଲୁ ଏବେ ତ ସେ ଅଲଗା ପ୍ରକାର ତାଙ୍କ ଟିଉସନଟା। ଆମେ ସେତେବେଳେ ନେଇକି ଯାଇଥିଲୁ ଏଇ ଯୋଉ ବ୍ୟାଗ ଏଇ ଯୋଉ ସୋଉଦା ଆସେନି ଯୋଉ ବ୍ୟାଗ।
ହଁ ସେଇ ବ୍ୟାଗ ନେଇଥିଲେ ହଁ।
କାନ୍ଧରେ ଗଳେଇ ମାନେ ଗୋଟେ ଆସନ କା ନ୍ଧ କାଖ ତଳେ ଯାକି ମାନେ ଯାଉ।
ଏବେ ତ ସବୁ କିଛି ହେଇଗଲାଣି ବିଦ୍ୟାଳୟର ଡ୍ରେସ ହେଇଗଲାଣି ତାଙ୍କୁ ଖାଇବାକୁ ଭୋଜନ ଦିଆହଉଚି କେତେ ସୁନ୍ଦର ନିୟମ ଅଛି। କିନ୍ତୁ ଆମ ବେଳେ ହଁ ନଥିଲା ପାଠ ପଢା ବି ଭଲ ଥିଲା।
ଆମେ ସେତେବେଳେ ଡିବି ଲ ଡିବି ଲଣ୍ଠନରେ ପାଠ ପଢୁଥୁଲୁ।
ହଁ ସ୍ପୁ ସବୁ କି ଛି ବଦଳି ଗଲାଣି ଦୁନିଆ କେତେ ଆଗକୁ ବଢିଲାଣି।
ଆଉ ବେଲ ହେଇଥିଲା କି ଆପଣଙ୍କ ଆଡେ ବେଲ ହେଇଥିଲା
ହଁ ଏଇଥରକ ବୋହୁତ ସାରା ବେଲ ହେଇଥିଲା ବୋହୁତ ସାରା ଆମ ଆଁ ଗୁଁ ଗାଁ ଘର ପାଖରେ ଯେତେ ଘର ବୋଉ ମା ନେଇକି ସମସ୍ତଙ୍କ ଘରେ ଦେଲେ।
ବେଲ ମାନେ ପଣା ସଂକ୍ରାନ୍ତିର ମୁଖ୍ୟଟା ମାନେ ପଣା କହିଲେ ବେଲ କୁ ବୁଝାଏ।
ହଁ ପଣା ସଂକ୍ରାନ୍ତି ତ ଆମ ଓଡିଶାର ଓଡିଆର ଆରମ୍ଭ।
ହଁ ବେଲ ନ ପଇଲେ ପଣାର କିଛି ମହତ୍ଵ ନଥାଏ। ଯେତେ ଜିନିଷ ପକା ଟିକେ ବେଲ ହିଁ ଦରକାର ପଣାର।
ହଁଅ।
ଆମର ବି ବେଲ ଏ ବର୍ଷ ବୋହୁତ ହେଇଥିଲା ଆଉ ଆମ ସାହି ପଡୋଶୀ ସମସ୍ତଙ୍କୁ ଦେଇଥିଲୁ। ସମସ୍ତେ ବି ପଣା କରିଥିଲେ ଆଉ କିଛି ବି ବେଲ ପଣା କରିକି ମାନେ ଏମିତି ସବୁ ପିଲାଙ୍କୁ ଦେଇଥିଲୁ ଉଁ ସଂ ପଣା ସଂକ୍ରାନ୍ତି ଦିନ ଆଉ କିଛି ବେଲ ବେଲ ସବୁ ପାଚିକି ସରିଗଲାଣି ଫୁଣି ଏବେ ନୂତନ ବେଲ ଆରମ୍ଭ ହୋଉଚି।
ହଁ ଅ।
ହୋଉ ଆଜ୍ଞା ମୁଁ ଯୋଉ ରଖୁଚି ପରେ କଥା ହବା।
ହଁ ହଁ ପରେ କଥା ହବା ନିଶ୍ଚୟ।